ହ୍ୟାଲୋ
ହଁ, ମ୍ୟାମ୍। ହରେ କ୍ରିଷ୍ଣା କଣ କରୁଛନ୍ତି?
ଏଇଠି ନାମ ଜପ କରିଥିଲି ଏବେ ସରିଲା।
ଓହୋ, ଆଉ। କେମିତି ଅଛନ୍ତି?
ହୁଁ, ମୁଁ ଭଲ ଅଛି। ଆଉ ଆପଣ?
ମୁଁ, ବି ଭଲ ଅଛି।
ହୁଁ
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଓହୋ, ଆଉ କୋଉଠାକୁ ବୁଲିବାକୁ ଯାଇଥିଲେ?
ମୁଁ, ଇସ୍କନ ଯାଇଥିଲି ଏବେ ବୁଲିବାକୁ ରିସେଣ୍ଟଲି ଇସ୍କନ ଆଉ ରାମ ମନ୍ଦିର।
ହୁଁ ହୁଁ କେମିତି କେମିତି ରହିଲା ତମର ଅନୁଭୂତି ଟିକେ ମୋ ସହିତ ସେୟାର କରନ୍ତୁ।
ଆ ମୋର ଅନୁଭୂତି ବହୁତ ବଢିଆ ରହିଲା। ଆଉ ଠାକୁରଜୀଙ୍କୁ ଦେଖିଲେ ତ ଭଲ ହିଁ ଅନୁଭୂତି ରହିବ ଆଉ ଆମ ଘରଠୁ ତ ଟିକେ ଦୂର ଅଛି ମନ୍ଦିର ଟା ତ ମତେ ଆମ ବସ ଯୋଉ ସରକାର ଯୋଗେଇଛନ୍ତି, ସେଥିରେ ଯାଇଥିଲି। ତାପରେ ସେଠି କ୍ରିଷ୍ଣାଜୀଙ୍କ ମନ୍ଦିରରେ ତାଙ୍କ ଦର୍ଶନ କଲି ତାପରେ ପ୍ରସାଦ ପାଇଲି ତାପରେ ସେଠୁ ବି ଆମ ବସରେ ଯାଇଥିଲି। ରାମ ମନ୍ଦିର୍ ସେଠି ରାମଜୀଙ୍କର ରାମଜୀ ସୀତାଜୀଙ୍କର ମୂର୍ତ୍ତି ଅଛି। ତାପରେ କୃଷ୍ଣଜୀ ରାଧାଜୀ ଆଉ ହନୁମାନଜୀଙ୍କର ଅଛି। ତ ସେଠି ବି ଦର୍ଶନ କଲି, ଆଉ ବିଭିନ୍ନ ପ୍ରକାର ମାଆଙ୍କର ବି ମନ୍ଦିର ଅଛି। ତାର ଦର୍ଶନ କରିକି ଆସିଥିଲି, ବହୁତ ଭଲ ଅନୁଭୂତି ରହିଲା।
ହଁ କେବେ ଆସିଲେ?
ଆଜ୍ଞା।
ସେଠାରୁ ବୁଲିକି କେବେ ଆସିଲେ?
ମୁଁ ଭୁବନେଶ୍ୱରରେ ହିଁ ରହୁଛି ତ, ଏଠୁ ପାଖ ଆମର। ଗୋଟେ ଦିନ ହିଁ ଲାଗିଲା ସେଇଠି ଆମେ ଏମିତି ବୁଲାବୁଲି କରି କି ଆସିଲୁ।
ଓହୋ। ତାହେଲେ ଗୋଟେ ଦିନରେ ପରେ ଆସିଲେ ନାଇଁ?
ଆଜ୍ଞା।
ହଉ ପୁରୀ ରଥଯାତ୍ରା ଦେଖିବାକୁ ଯିବି ନା ନାଇଁ?
ନାଇଁ, ଯେତିକି ଗହଳି ହଉଛି ଆ ଯାଇପାରିବାନି। ସରୁ ରଥଯାତ୍ରା ଯିବୁ ଆଉ କେବେ ବୁଲିବାକୁ ଆଉ।
ହଁ, ଏଇ ରଥଯାତ୍ରା ଟାଇମ ରେ ତ ବହୁତ ପ୍ରବଳ ପରିମାଣରେ ଭିଡ ହୋଇଥାନ୍ତି। କିଛି ଭଲ ସେ ବି ଦେଖି ପାରିବିନି ରହିବା ପାଇଁ ବି ସେଠି ହୋଟେଲ ବି ମିଳି ନାହିଁ।
ଆଜ୍ଞା, ଆଉ ଆପଣ କୁଆଡେ ବୁଲିବାକୁ ଯାଇଛନ୍ତି?
ଆମେ ତ ଏଇଟା ବିଶାଖାପାଟଣା ଯାଇଥିଲୁ।
ଆଜ୍ଞା।
ଏଥର ଏଇଦିନ ଚାରି ଦିନ ହୋଇଛି ବୁଲିକି ଆସିଛୁ ସମସ୍ତେ। ଦେହପା ହେଇ ଆଉ କିଛି ବି ଠିକ ନାହିଁ।
ତ କଣ କଣ ସେଠାରେ ସବୁ ବୁଲିଲେ କଣ ସବୁ ଥିଲା ସେଠି।
ହଁ ସେଠାରେ ଯୋଉ କୈଳାସ ନଗର ଅଛି। ଆଉ ଯୋଉ ମ୍ୟୁଜିୟମ ଗୁଡା ଅଛି ସେଟାକୁ ଗଲୁ। ଆଉ ଯୋଉ ବିଚ୍ ଅଛି, ସେଠାରେ ତ ବହୁତ ଟାଇମ୍ ସ୍ପେଣ୍ଡ କଲୁ ସେଟାରେ ବହୁତ ବଢିଆ ଲାଗେ। ଆପଣ କେବେ ଯାଇଛନ୍ତି ନା ଯାଇନାହାନ୍ତି ସେଠାକୁ?
ନା ମୁଁ କେବେ ଯାଇନି ବୁଲିବାକୁ।
ଓହୋ ଆ ଯିବି ଥରେ ବୁଲିକି ଆସିବେ। ବହୁତ ବଢିଆ ବଢିଆ ପ୍ଲେସ୍ ଗୁଡାକ ସେଠାରେ ଅଛି।
ଆଜ୍ଞା, ନିଶ୍ଚିନ୍ତ ଯିବି କେବେ।
ଆଉ କୁଆଡେ ଯାଇଛନ୍ତି କପିଳାସ ଯାଇଛନ୍ତି?
ନା ମୁଁ ଏତେ ବୁଲିବା ପସନ୍ଦ କରେନି। ମ୍ୟାଡମ ଯେହେତୁ ମୋର ପ୍ରାଇଭେଟ ସ୍କୁଲ ଥିଲା, ତ ସେତବେଳେ ବି ଏମିତି ଛୁଟି ପଡେ, ଆମ ଘର ଲୋକ ଯାଆନ୍ତି ମୁଁ ଯାଏନି। କେବଳ ବୃନ୍ଦାବନ ଯାଇଛି, ଆଉ ସିରିଡି ସାଇ ମନ୍ଦିର ଯାଇଛି।
ଓହୋ ସରିଡି ସାଇରେ କେମିତି ରହିଲା ଅନୁଭୂତି ଟିକେ କୁହନ୍ତୁ।
ସେଠି ବୋହୁତ ବଢିଆ ଅନୁଭୂତି ରହିଲା। ସେଠାକାର
ହୁଁ ହୁଁ ଆଉ ସେଟାକୁ ଗଲେ ଆପଣଙ୍କର କେତେ ଖର୍ଚ୍ଚ ହେଲା, କଣ ହେଲା କେମିତି?
ଆମ ବାବା ଘରିକା ସବୁ ଆମେ ଫ୍ରେଣ୍ଡ ବଗେରା ଯାଇଥି ଥିଲୁ, ସବୁ ଭଲ ରହିଲା। କେତ
ହଁ
ଠିକ ଠାକ୍ ଥିଲା।
ଓହୋ କେତେ ଦିନ ରହିଲେ କଣ କେମିତି?
ଆମେ ବାର ଦିନ ପରିକା ରହିଥିଲୁ ସେଠି ସମସ୍ତେ। ଲି ସିରିଡି ସାଇ ନୁହେଁ ସେଠି ବମ୍ବେ ହେରିକା ସବୁ ବୁଲିଛୁ ଆହୁରି ସବୁ ଜାଗା ମଧ୍ୟ ବୁଲିଛୁ ଆମେ।
ତାହେଲେ ବହୁତ ମଜା ଲାଗିଥିବ ନାଇ?
ଆଜ୍ଞା ବହୁତ ମଜା ହେଇଥିଲା ସେଠି ସବୁ
ହୁଁ ହୁଁ। ହଁ ଆପଣଙ୍କୁ କଣ କରିବାକୁ ବେଶି ମାତ୍ରାରେ ଭଲ ଲାଗେ।
ମୋତେ ସବୁଠୁ ଭଲ ଲାଗେ ରୁବିସ୍କ୍ୟୁବ ଖେଳିବା ବ୍ୟାଡମିଣ୍ଟନ ଖେଳିବା। ଆଉ ମୁଁ ଏଠି ହଉଚି ସେମିକାଲ କ୍ଲାସିକାଲ୍ ଡ୍ୟାନ୍ସର। ଡ୍ୟାନ୍ସ କରିବା ବି ଭଲ ଲାଗେ ଆଉ ଠାକୁରଜୀଙ୍କର ସ୍ମରଣ କରିବା।
ହଁ ଏହା ତ ଭଲ କଥା ଠାକୁରଙ୍କ ନାମ ସ୍ମରଣ କରିବା ତ ବହୁତ ଭଲ କଥା।
ଆଜ୍ଞା ଆଉ ଆପଣଙ୍କୁ?
ମତେ ଏମିତି ଫୋନ ଦେ ଦେଖିବା ପାଇଁ ବେଶୀ ଭଲ ଲାଗେ ଏମତି ରିଲସ ବନେଇବା ପାଇଁ ସରି ଏଟା ତ ବେଶୀ ବହୁତ ବଢିଆ ଭଲ ଲାଗେ ଆପଣଙ୍କୁ କଣ କଣ ରୋଷେଇ କରି ଆସେ?
ନାଁ ମତେ ଆସେନି ଏତେ। ଜାଣିଛି ରୋଷେଇ କିଛିଟା ବଟ୍ ମୋତେ ଆସେନି ଏତେ।
ହୁଁ
ଆଉ ବାହାରର ଜଙ୍କ ଫୁଡ ଖାଇବାକୁ ଭଲ ଲାଗେ?
ହଁ ସେଇଟା ତ ବହୁତ ଭଲ ଲାଗେ ମମୋସ୍ ତ ଫେବରେଟ୍ ହିଁ।
ତାହେଲେ ମୋମୋସ୍ ଆପଣଙ୍କ ଫେବରାଇଟ୍?
ଆଜ୍ଞା।
ଆପଣଙ୍କୁ ମୋମୋଜ ତିଆରି କରି ଆସେ?
ହଁ ତିଆରି କରିି ଆସେ ମୋମୋଜ
ହଁ ହଁ ଆଉ କଣ କଣ ଖାଇବାକୁ ଭଲ ଲାଗେ?
ମତେ ସୋୟବିନ ବହୁତ ପସନ୍ଦ ଯେହେତୁ ମୁଁ ତ ସୋୟାବିନ୍ ବହୁତ ପସନ୍ଦ ତାପରେ ମୋମୋଜ ଗୁପଚୁପ ଚାଟ୍। ଚକଲେଟ୍ ଆଇସକ୍ରିମ୍ ବାହାର ଜିନିଷ ସବୁ ଆଉ।
ହୁଁ ହୁଁ।
ଆପଣଙ୍କୁ?
ଏମତି କ ମତେ ବର୍ଗର ଖାଇବାକୁ ବହୁତ ପସନ୍ଦ ଲାଗେ।
ଆଚ୍ଛା।
ଆପଣ କଣ ସମ୍ବଲପୁର କୁ କେବେ ଆସିଚନ୍ତି?
ନା ମୁଁ କେବେ ଯାଇନି।
ନା ହଁ ଆସନ୍ତୁ କେବେ କେବେ ବୁଲି କି ଯିବା ଆମର ସମ୍ବଲେଶ୍ଵରୀ ମନ୍ଦିର ହୀରାକୁଦ ଶୁଣିଛନ୍ତି ନା କି ଶୁଣିନାହାନ୍ତି ଏ ବିଷୟରେ?
ଖୁଡିଙ୍କ ଘର ସେ ସମ୍ବଲପୁର ଶୁଣିଚି ସବୁ।
ଉଁ ହୁଁ ତାହେଲେ ଆସନ୍ତୁ କେବେ ବୁଲିକି ଯିବେ ଦେଖିକି ଯିବେ। ଏଇତ ଶୀତଳ ଷଷ୍ଠୀ ସରିଲା ଆସିଥାନ୍ତେ ଦେଖିକି ଯାଇଥାନ୍ତେ ଆମର ପ୍ରସିଦ୍ଧ ଜା ତ୍ରା ସମ୍ବଲପୁର ର
ହୁଁ ହୁଁ। କଲେଜ କୋଚିଂ ବାଗେରା ସବୁ ରହୁଚି ସେଥିରୁ ଫ୍ରି ମିଳିଲେ ହିଁ ଯାହା। ଆଉ କିଛି ତ ଫ୍ରି ନାହିଁ କେମତି ଯିବି।
ହଁ ସେଇଟା ତ ସତ କଥା ଯାହା କହିଲେ ପ୍ରଥମେ ପାଠ ପଢା ପାଠ ପଢା ନହେଲେ କଣ କଣ ହେଇପାରିବ।
ଆଜ୍ଞା।
ହଁ କେତେବେଳେ ସେପ୍ଟି ନୁହୁ
ଆଜ୍ଞା।
ଶୋଇକି କେତେବେଳେ ଉଠିଲେ, ନା ଆପଣ ଦୁଇ ପହରେ ଶୁଅନ୍ତିନି?
ଅ ନାଇଁ ଦି ପରେ ବି ଶୋଇନି। ରାତିରେ ଆଜି ଆମର
ଓହୋ, ଆଉ ଆପଣଙ୍କ ସେଠି ବର୍ଷା ହଉଛି ନା ବର୍ଷା ହଉନି?
ବହୁତ ଜୋରେ ବର୍ଷା ଛାଡିବାର ନା ନାହିଁ, ଏତେ ସାରା ବର୍ଷା ଯେ ମାନେ ଡେଲି ଡେଲି ଖାଲି ବର୍ଷା ହିଁ ହଉଛି।
ଏମିତି କଥା, ଆମ ଏଇଆଡେ ବି ତ ପ୍ରବଳ ବର୍ଷା କିଛି ଦିନ ପୂର୍ବରୁ ଏମିତି ଗରମ ହଉଥିଲା କି ଜମା ବି ରହିହଉନଥିଲା, ଏବେ ତ ବର୍ଷା ଏମିତି ହଉଛି କି କୁଆଡେ ଯାଇ ବିି ହଉନି।
ହଁ ସେଟା ବି
ହୁଁ ହଉ ଆପଣଙ୍କୁ କେଉଁ ଋତୁ ଭଲ ଲାଗେ- ବର୍ଷା, ଶୀତ ନା ଖରା।
ମତେ ଶୀତଋତୁ ଭଲଲାଗେ।
ହଁ ସେଇ ଟାଇମରେ ଆରାମସେ କମଳା ଗଡି ଶୋଇ ଏଥିରେ ଫୋନ ଦେଖୁଥିବି କେତେ ମଜା ଲାଗୁଥାଏ ନା।
ହଁ ସେଟା ଭଲ ଲାଗେ, ଉଁ
ହଁ ହଁ, ଆଉ ଏବେ କଣ କରିବେ?
ଏବେ ବସି ସରିଲେ ଟିକେ ସଂକୀର୍ତ୍ତନ କରିବାର ଅଛି, ଆଜି ଆମର ଟିକେ ଯାତ୍ରା ଅଛି। ତ ଆମେ ଦେଖିବାକୁ ଯିବୁ ଆମର ଯାତ୍ରା ଆଜି ନୂଆ ବହି ଖୋଲା ହେଇଛି। ତ ଫାଷ୍ଟ ସେଇଟା ତିଆ ମାନେ ହବ ରିହର୍ସଲ ତ ଆମେ ଦେଖିବାକୁ ଯିବୁ ସେଠିକି ତ, ସେଥିପାଇଁ ଟିକେ ଜଲଦି ଆମର ସଂକୀର୍ତନ ଆଜି ହେଇଯିବ। ସଂକୀର୍ତ୍ତନ ସାରିକି ଆମେ ଛଅଟା ସାତଟା ବେଳକୁ ବାହାରିକି ଯିବୁ ଆଉ
ତାହେଲେ ବହୁତ ମଜା ଆସିବ ନାଇଁ?
ଆଜ୍ଞା ସମସ୍ତେ ଏଇନା ଆସିବେ ଆଉ ଟିକେ ପରେ ମିଶିକି ଯିବୁ।
ଓହୋ, ତାହେଲେ ଆପଣ ସବୁବେଳେ ହରେ କୃଷ୍ଣ ନାମ ଜପ କରନ୍ତି ନା?
ଆଜ୍ଞା, ଆମେ ଦୀକ୍ଷା ନେଇଛୁ ତ ସବୁବେଳେ ଆମ ସଂକୀର୍ତ୍ତନ ନାମ ଜପ ସବୁ ଆମ
ଓହୋ, ଆପଣ ଆ କ ଦୀକ୍ଷା ନେଇଛନ୍ତି ଜୟଗରୁ ହଁ ହୋ ତାହେଲେ ସବୁବେଳେ ଇସ୍କନ ମନ୍ଦିର କୁ ଯାଉଥିବେ ନା
ନାଁ ସବୁବେଳେ ନୁହେଁ, ଆମେ ଏମତି ମାନେ ଯେତେବେଳେ ଫ୍ରି ଟାଇମ ହୁଏ, ତ ଆଜ୍ଞା
ଏଇଟା ତ ଭଲ କଥା ଠାକୁରଙ୍କ ନାମ ଜପ କରିବା।
ଆପଣ କରନ୍ତି ନାମଜପ?
ହଁ ଏମିତି କରେନି, ମତେ ଯାହା ଲାଗୁଛି ଆପଣ ଟିକେ ବହୁତ କରୁଥିବେ ଆପଣଙ୍କ କଥାରେ ଜଣା ପଡୁଛି।
ଆଜ୍ଞା ମୁଁ କରେ, ଆମର ଏମତି ଅଛି ଲକ୍ଷେ ଥର ନାମ ଜପ କଲେ ଆମ ଠାକୁର ରେ ଆମକୁ ବହୁତ ପସନ୍ଦ କରନ୍ତି। ତ ଆମେ ଟ୍ରାଏ କରୁ ଲକ୍ଷେ କରିବାକୁ, ବଟ ହେଇପାରିନି ମୋର ଏପର୍ଯ୍ୟନ୍ତ ଲକ୍ଷେ ହେଲେ ସତୁୁରୀ ହଜାର ହେଇଥିଲା, ହେଇଯିବ ଆଉ
ଏତେ ହେଇଥିଲା।
ଆଜ୍ଞା, ଆମକୁ ଦିନକୁ ଲକ୍ଷେ କରିବାକୁ ଆମେ ଟ୍ରାଏ କରୁ। ହେଲେ ଆମେ ପାଠ ପଢା ଏଥିରେ ଆମେ କରିପାରୁନା ଏଥିରେ
ହଁ ଏଇଟା ତ ପାଠ ପଢିଲା ବୋଲି କଣ ହେଇନ ସବୁ
ଆଜ୍ଞା।
ହଁ ଆଜି କଣ କଣ ଖାଇଲେ?
ଆଜି ମୋର ତ ଦେହ ଭଲ ନାହିଁ, ମୁଁ କିଛି ଖାଇନି ଚୁଡା ଖାଇଛି ଖାଲି ଏ ବର୍ଷା ସିଜନରେ ମାଉସୀ ଘରକୁ ଯାଇଥିଲି ମ୍ୟାରେଜ ଥିଲା, ଆସିଲା ପରେ ପୁରା ଦେହ ଖରାପ। ତ ହେଥି ପାଇଁକା ଆଜି ଟିକେ ଭଲ ଅଛି କାଲି ଅପେକ୍ଷା।
ଉଁ ହୁଁ ଏମିତି କଥା।
ଦେଖିୟା।
ହୁଁ ମେଡିସିନ ଖାଇଲେଣି ନା କିଛି ଖାଇନାହାନ୍ତି ଏମିତି ଅଛନ୍ତି।
ନାହିଁ ମେଡ଼ିସିନ ଖାଇଛି ସକାଳେ ଆଉ ରାତିରେ ତ ସକାଳେ ତ ଖାଇଛି ରାତିରେ ଖାଇବି ଆଉ।
ହୁଁ ଏମିତି କଥା ତାହେଲେ। ହଁ ଦେହ ଭଲ ହେଇଯିବ ସେ ହଁ ହଁ ଭଲ ଅଛେ।
ଆଚ୍ଛା
ଏଇ ସିଜନ ରେ ତ ସମସ୍ତଙ୍କ ଦେହ ପ୍ରାୟତଃ ଖରାପ ରହୁଚି। ୱେଦର ଚେଞ୍ଜ ହଉଛି ନା ସେ ସେଥିପାଇଁ ଆଉ ପ୍ରଥମ ବର୍ଷାରେ ଭିଜିଲେ ବି ଟିକେ ଦେହ ଖରାପ ହେଇଯାଉଛି ନା ତ ସେଥିପାଇଁ ଟିକେ ଦେଖିକି ରହିବେ ଆଉ କଣ
ଆଗ୍ରେ-
ଆଉ ଆପଣ ତ ଯିବେ ବି ଆଉ ଟିକେ ପରେ। ପ୍ରଭୁଙ୍କ ନାମ ଜପ କରିବି ଯାତ୍ରାତ କଣ ହେବ କହୁଚନ୍ତି ଭାରି ମଜା ଆସିବ।
ଥଙ୍କୁ
ଉଁ ହୁ ହଁ ଠିକ ଅଛି ମୋର କାମ ଅଛି ଟିକେ ରଖୁଛି।
ଆଜ୍ଞା ହରେ କୃଷ୍ଣ
ହରେ କୃଷ୍ଣ।
ଆଜ୍ଞା।